ହଁ।
ହୁଁ। କଣ କରୁଥିଲ?
ଏଇ ବସିଥିଲି ଏଇଠି ଆଉ। ତମେ କଣ କରୁଚ?
ମୁଁ ବି ବସିଥିଲି।
ଖାଇସାରିଲଣି?
ନା ଖାଇସାରିନି ଖାଇବି ଆଉ। ହଉଚି ରୋଷେଇ ଏ ପର୍ଯ୍ୟନ୍ତ କମ୍ପ୍ଲିଟ୍ ହେଇନି। ଖାଲି ରୁ ରୁଟିଟା ହେଇଚି ଆଉ। ତରକାରୀ ହେରିକା ହଉଚି ଆଉ। ଆଉ ତୁମର?
ଆମର ରୋଷେଇ ସରିଲାଣି ଖାଇନାହାନ୍ତି। ଯାଇଛନ୍ତି ବର ଦେଖିବା ପାଇଁ। ବର ଦେଖିକି ଆସିଲେ ଖାଇବେ ଆଉ। ଆମର ଏଇଠି ଗୋଟେ ବାହାଘର ହଉ ଚି ତ। ତ ସେ ବର ଏବେ ବାହାରୁଚି ପ୍ରୋ ନାଇଁ ମୁଁ ସେ ଯୋଉ ଡିଜେ ସାଉଣ୍ଡ ରେ ଟିକେ ଭଲ ଲାଗେନି ତ।
ଅ ହ। ଆଉ କଣ ତୁମକୁ ରୋଷେଇ ଭଲ ଆସେ? ବିରିୟାନୀ ଭଲ ଲାଗେ?
ହଁ ଭଲ ଲାଗେ। ଭଲ ଲାଗେ କଣ ମୋଷ୍ଟ ଫେବରାଇଟ୍ କହିଲେ ଚଳେ।
ଆରେ ବା ସେମ୍ ସେମ୍। ଆଉ ସେଇଟା କେମିତି ବନାନ୍ତି?
ବିରିୟାନୀ। ବିରିୟାନୀ। ଫାଷ୍ଟ ଆମର ରାଇସ୍ ଟାକୁ ଯୋଉ ଚାଉଳ ଟାକୁ ଆଗ ଭାତ କରିବା। ଭାତ ବୋଲି ଉ ଆମେ ପାଣି ଆଗେ ଗରମ କରିବାକୁ ଛାଡିଦବା।
ମୁଁ କହିଲି ପୁରା ଟାଣ ଟାଣ ଭାତ ନାଁ ଖାଆନ୍ତି।
ସେ ପର୍ଯ୍ୟନ୍ତ ମୁଁ ଯାଏ କହିନି।
ହଁ।
ଯୋଉ କଣ କଇଲ ପାଣି ଟାକୁ ପୁରା ଗରମ କରିବା ତ ଟି ଟିକେ ଗରମ ହେଇ ଆସିଲା ବେଳକୁ ଅଏଲ ଟିକେ ପକେଇଦବା।
ଆଛା।
ଓଏଲ ଟିକେ ପକେଇଦବା ତା ସହି ତ ହଁ। ତମେ ଯୋଉ ନାଇଁ ନାଇଁ ସୋରିସ ତେଲ ନାଇଁ ବାକି ଆଉ ଯାହା ତମେ ୟୁଜ କର। ମାନେ ପକେଇ ପାରିବ ମାନେ। ଫ୍ରିଡମ ହଉ ରିଫାଇନ ହଉ ତ ପକେଇଦବ ଟିକେ। ତାପରେ ଗୋଟା ମସଲା ଯେତିକି ଯେମିତି ଡାଲଚିନି। ଲବଙ୍ଗ, ଗୁଜୁରାତି ତ ଗୋଟା ମସଲା ଯେ ତିକି ପକେଇଦବ ଆଉ। ଟିକେ ଗୋଲାପ ଜଳ ବି ପକେଇଦବ।
ଗୋଲାପ ଜଳ ପକାନ୍ତି?
ତ। ହଁ।
ଆଛା।
ଯଦି ତମର ମାନେ ଟିକେ। ସ୍ଵାଦ ଟିକେ ମାନେ ଭଲ ଫ୍ଲେବର୍ ର ଗୋଟେ ଆଣିବାର ଥିବ। ତାହେଲେ ଗୋଲାପ ଫୁଲ ପାଖୁଡା କେତେଟା ପକେଇଦବ।
ହୁଁ।
ତ ତାପରେ ସେ ପାଣି ଟା ଫୁଟିଲେ ଚାଉଳକୁ ଧୋଇକି ରଖିଥିବା ପକେଇ ଦବ ତ ଚାଉଳ ଟା ଧର ଆମେ କେତେ ହଣ୍ଡ୍ରେଡ ପରସେଣ୍ଟ ହେଲେ ଭାତଟା ଗାଳନ୍ତି। ତ ସେଟା କଣ କରିବ ନା ନାଇ ଟି ପରସେଣ୍ଟ ହେଲେ ଛାଙ୍କିଦବ।
ଆଚ୍ଛା ଆଚ୍ଛା ଟାଣ ଟାଣ ଥିବ।
ହଁ ଟେନ୍ ପର୍ସେଣ୍ଟ ଟିକେ ଟାଣ ଥିବ ତାପ ଚିକେନ ଟାକୁୁ କଣ ସବୁ ମସଲା ଗୋଳେଇକି ମେରି କରିକି ରଖିଥିବ।
ହୁଁ।
ତାକୁ କଣ କରିବ ନା ଯେମିତି ଚିକେନ ତରକାରୀ କର ନର୍ମାଲିି। ସେମିତି ତ ତାକୁ ବନେଇଦବ। ତାପରେ କଣ କରିବ ନା। ତଳେ ଅଳ୍ପ। ତରକାରୀ ଟିକେ ଦେଇକି ମାନେ ସେ ଯୋଉ ଚିକେନ। ଅଳ୍ପ ଦେଇକି ତା ଉପରେ ହାଲକା ରାଇସ ଦବ। ପୁଣି ତା ଉପରକୁ ଟିକେ ତରକାରୀ ତା ଉପରକୁ ପୁଣି ଚାଉଳ ମାନେ ଯୋଉ ଭାତଟା ଏମ ଦେ ହଁ ଏମିତି ଦେଇ ଦେଇକା ପୁରା ମାନେ ଯୋଉ ଗୋଟେ ହଁ ପୁରା ସାରି ଦବ ତ ସଭା ଉପରେ କଣ କରିବା ନା ଭାଜିିକି ଯୋଉ ର ପିଆଜ ଟା ପିଆଜ ପକେଇଦବ ତାପରେ ଗାନସିଂ ପାଇଁ ତମର ଧଣିଆ ପତ୍ର ଆଉ କଣ କରିବ ନା ଫୁଡ କଲର ବି ଯୋଉମାନେ ଦିଅନ୍ତି ସେମାନେ ବି ଫୁଡ କଲର ଟିକେ ଦେବେ ଯୋଉମାନଙ୍କୁ ଧର ଭଲ ଲାଗେ ମସଲା ଆଉ କିଛି ଦବାର ନାହିଁ କାହିଁକିନା ଚିକେନ ଯୋଉ ତରକାରୀ କେଚା କରିଥିବ ତମେ ସେଇଥିରେ ସବୁ ମସଲା ପଡିଥିବ ନା
ହଁ ହଁ
ବିରିୟାନୀ ମସଲା ଆତିକି ବି ସେଇଥିରେ ପଡିଥିବ
ଆଛା
ତ ବିରିୟାନୀ ମସଲା ଟିକେ ହାଲକା ଛି ଛିଞ୍ଚି ଦବା ଉପରେ ଆଉ ଗୁଆ ଘିଅ ଟିକେ କି ଧର ଯିଏ ଗୁଆଖିଆ ତ ଭଲ ପାଆନ୍ତି ଖାଇବା ପାଇଁ ତ ସେମାନେ ପକେଇ ପାରିବେ ଯୋଉମାନେ ନଖାଇବେ ହଁ ହଁ ତ ତାକୁ ଟିକେ ହଁ ତାକୁ ଟିକେ ଦେଇଦବ ତାକୁ ଦେଇ ଦେଇେଇକି ନା କଣ କରିବ ନା ତାକୁ ଢାଙ୍କୁଣୀ ଘୋଡେଇ ଦବ ତ ଢାଙ୍କୁଣୀ ଘୋଡେଇ ଦେଇକି ଚାରିିକର ଟିକେ ଅଟାର ଯୋଉ କଣ ଆଉ କୁହନ୍ତି ଏଇଟା ଯୋଉ ଅଟା ହଁ ଜନ୍ତୁଳି ଚାରିକରେ ଦେଇଦବା ଯେମିତି ବାମ୍ଫ ଟା ପଦାକୁ ନଯିବ
ଆଚ୍ଛା ଆଚ୍ଛା ବୁଝିଲି
ପରେ ଦମ ପାଇଁ
ଓହୋ ଦମ ଖାଏ ମାନେ ସେ ପୁରା ସେଟ୍ ହେଇଯିବ।
ହଁ ତ ତାପରେ ପାଞ୍ଚ ମିନିଟ୍ କି ଦଶ ମିନିଟ୍ ପରେ ତାକୁ ବାହାର କରିବ ବାହାର କର ପୁରା ଗରମ ଗରମ କଚୁମ୍ବର ସହିତ ଖାଇ
ହା। ଆଉ କେବେ କରିକି ଡାକ ଆଉ।
ନିହାତି।
ହଉ ଆଉ ଅପେକ୍ଷାରେ ତାହେଲେ ଆଉ ରହିଲି।
ଠିକ୍ ଅଛି ଆଉ ତମୁକୁ ମାନେ କୋଉ ରୋଷେଇ ଟା ଟିକେ ଭଲ ଆସେ।
ମତେ ତ ସେମିତି କଇଆକୁ ଗଲେ-। ପାଖାପାଖି ସବୁ କରିଦେମି ନି କହିଦେଲେ କରିଦେମି ଆଉ।
ମାନେ ନ କହିଲେ କୋଉଟା କରିପାରିବ।
ନ କହିଲେ ସେମିତି ଭଜା ହେଲା ଆ-। ଆଉ ତରକାରୀ ହେଲା ଭେଣ୍ଡି ତରକାରୀ ଯେତି ବେସର ଦିଆ ତରକାରୀ ଗୁଡା ସବୁ-।
ତାଲେ ଏ କେବେ ଗୋଟେ-। ଖଟା ଦିଆ ଆମ ଭେଣ୍ଡି ବେସର କର ଆଉ ଯିବା ଆଉ।
ହଉ ନିହାତି ଯେବେ କହିବ ସେବେ। ବାଡିରେ କାରଣ ଆମର ଭେଣ୍ଡି ସବୁବେଳେ ହିଁ ଆଭେଲେବୁଲ। ହୁଁ ଆଜି ତ ତୋଳା ହେଇଛି ପାଖାପାଖି କେଜିଏ ଖଣ୍ଡେ।
ଏକ୍ଟୁଆଲି ମତେ ଟିକେ ଭେଣ୍ଡି ବେଶର ମାନେ ଖଟା ଦେଇକି କରିଥିଲେ ବହୁତ ଭଲ ଲାଗେ।
ଆଚ୍ଛା ହଁ ହଁ ସେଇଟା ମୋର ବି ପ୍ରିୟ ବହୁତୁ ଅତି ପ୍ରିୟ।
ହୁଁ
କିଛି ନାହିଁ ପୁରା ନର୍ମାଲ ଯେମିତି ସାଧାରଣ ବନାନ୍ତି ପୁରା ତ ସହଜିଆ-।
ବହୁତ ଇଜି।
ହଁ ପରା। ଭେଣ୍ଡିକୁ ଭାଜିଦେଲ ରଖିଦେଲ ଉଁ ସାଇଡରେ ତାପରେ ତେଲ ପକେଇଲ ଆଉ ଯେତିକି ସବୁ ଉଁ ତମେ ମସଲା କରିଥବ ସେ ସୋରିଷ ଜିରା ଯଦି ହାଲକା ଟିକେ ପକେଇଥିବ ପକେଇଥିବ ନହେଲେ ଚଳିବ। ଆଉ ପିଆଜ, ରସୁଣ, ଅଦା ଯାହା ମସଲା ପକେଇଆ କଥା ଲଙ୍କା ପକେଇବ ନହନେ ଗୁଣ୍ଡ ପକେଇବ କିଛି ନାଇଁ ତାକୁ
ଅଁ
ଗ୍ରାଇଣ୍ଡର ହୋଉ କି ଶିଳରେ ଯଦି ବଟା ହେଇଥିବ ତ ଆହୁରି ଭଲ ତାକୁ ପକେଇଲ ଆଉ ତାପରେ ଟିକେ ଚଟର ଚଟର କରିଦବ ପିଠା କଡିକାରେ।
ଅଁ।
ହଁ ତା ଉପରେ ଏଟ୍ ଦବ ତାପରେ ଲୁଣ ଉଁ ଯହା ହଳଦୀ ଗୁଣ୍ଡ ଲ ଲଙ୍କାଗୁଣ୍ଡ ମସଲା ଯଦି ଗୁଣ୍ଡ ମସଲା କିଛି ପକେଇବା କଥା ଧଣିଆ ଗୁଣ୍ଡ କିଛି ଆଉ ନେକ୍ସଟ୍ ଗୁଣ୍ଡ ପକେଇଆ କଥା। ପକେଇ ସାରିଲା ପରେ ତାପରେ ଭେଣ୍ଡିିକି ଦେଇଦବ ଟିକେ ଇଏ କରି ସାରିଲା ପରେ। ତାପରେ ଲାଷ୍ଟକୁ କିନ୍ତୁ ଆମ୍ବୁଲଟା ପକେଇବ।
ହଁ ନହେଲେ ଆଳୁ
ତାପରେ ବାକି ଯୋଉ ମସଲା ପାଣି ଯୋଉ ଅବଶିଷ୍ ଟ ଥିବ ତାକୁ ପକେଇବ ତାପରେ ଟିକେ ଯଦି ହାଲକା ଅଧିକା ପାଣି କିନ୍ତୁ ହବନି। ଆଉ ଆଳୁ ଫାଳୁ ଯଦି ରଖି ଥିବୁ ଭଲ କଥା ଆଳୁ ଭେଣ୍ଡିକୁ ଭାଜିକି ଏକାଥରେ ରଖନ୍ତି। ମୁଁ ମତେ କିନ୍ତୁ ଭେଣ୍ଡିଠୁ ଆଳୁଟା ଖାଇବାକୁ ବୋହୁତ ହି ଭଲ ଲାଗେ।
ହଁ ଆଚ୍ଛା।
ଆଳୁ ମୋର ଅତି ପ୍ରିୟ ଆଳୁର ଯେକୌଣସି ଜିନଷ ଆଳୁ ଭର୍ତ୍ତା ହୋଉ ହଁ ଆଉ ଆଳୁ ବଡି ତରକାରୀ ଯୋଉଟା ଖଟା ପକେଇକି କରାଯାଏ ଆମ୍ବୁଲ ସେଇଟା ବି ଅତି ପ୍ରିୟ। ସେଟା କିନ୍ତୁ ଅଧିକ ଟିକେ ସୋରିଷ ପଡିଥାଏ ବାଟ ଯୋଉ ବାଟଣରେ ହୁଁ।
ତାକୁ କଣ କହିଲ ଗରମ ଗରମ ଭାତ ସହ ଖାଇବ।
ନିହାତି ହଁ ଆମର ତ ପ୍ରାୟେ ଗରମ ଗରମ ହିଁ ସାଙ୍ଗେ ସାଙ୍ଗେ ଖାଉ। ତା ଲାଳ
ନାଇଁ ନାଇଁ ମାନେ ଗରମ ଗରମ ଭାତ ସହିତ ଆଳୁ ବଢି ର ଯୋଉ ଝୋଳଟା
ସେୟା ପରା କୋହୁଚି ଖାଲି ଟେକିବ କଚା-ଡିବ
ହଁ ହଁ।
ଆମର ବାପା ଗୋଟେ ଭଲ ହୋଇଥାଏ ବାପା କହିବେ ଏ ଟେକୁଚି କଚାଡୁ ଉଁ ହଁ ସେଇ କଥାଟା ମୁଁ କହିଦେଲି ଆଉ ହଁ।
ବଢିଆ ଆଉ।
ହୁଁ। ଆଉ ତୁମର ଆଜି କଣ ରୋଷେଇ ହେଇଚି?
ଆଜି ରୁଟି
ହଁ।
ଉହୁଁ କାଲି ପଖାଳ କରିବା ପାଇଁ ଗରମ ଭାତ ରାନ୍ଧିଦେଇଚି ଆଉ ଆଜି ଖାଇବା ପାଇଁ ରୁଟି, ଚିକେନ କଷା।
ଆଛା ବୋହୁତ ବଢିଆ ଆଉ।
ଆ ଅଃ ହଁ ଆଉ। ଆଉ ତା ସାଙ୍ଗକୁ ଟିକେ ସାଲାଡ କରି ଦେଇଚି ଆଉ ପାମ୍ପଡ଼।
ହଁ ଆବି ଯାହା ହେଲେ ବି ସାଲାଡଟା ଖୋଜେ।
ହଁ ଘର, ଘର ଲୋକଙ୍କର ଦହି ପକେଇକି ବନେଇଛି, ମୋର ବିନା ଦହି ବାଲା ଆଉ।
ଓହୋ। ଆଉ ତା ହେଲେ ଏମିତି ଗୋଟେ ଜିନିଷ ସେଇନା ଫଟାଫଟ ଗୋଟେ ସେକେଣ୍ଡ ଗୋଟେ ମିନିଟ ରେ ହିଁ ପ୍ରସ୍ତୁତ ହେଇଯାଏ, ଅତି ସହଜିଆ। ଆଉ ସମସ୍ତଙ୍କର ହିଁ ପ୍ରିୟ ହେଇଥାଏ, କିଏ ଦହି ଖାଏ, କି ନ ଖାଏ, କିନ୍ତୁ ମୁଁ ଖାଏ। ହଁ।
ହ ଟିକେ ଚାଟ୍ ମସଲା ପକେଇକି ବନେଇଲେ, ଆଉ ଟିକେ ଭଲ ଲାଗିବ।
ଓ ହଁ ଚାଟ ମସଲା, ବ୍ଲାକପେପର ହେଇ ଟିକେ ପକେଇଦବ ଭଲ ଲାଗିବ।
ହୁଁ ବିଟ୍ ଲୁଣ
ହୁଁ। କିନ୍ତୁ ଆଚୁଆଲି ସେଟା ପାଟି କୁ ସିନା ସୁଆଦିଆ ଲାଗେ, କିନ୍ତୁ ଦେହକୁ ଖରାପ ହେଇଥାଏ। ସବୁବେଳେ ଖାଇଲେ ଭଲ ନୁହ, ସେମିତି ହଁ, ମୁଁ ତ ଏତେଡା
ନର୍ମାଲି ସାଲାଡ଼ ଟା ଖାଇବାଟା ଠିକ୍।
ହଁ। ଅଧିକ ଦିନ ଯଦି ଆମେ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତାହେଲେ ଅଳ୍ପ ତେଲ ମସଲା ବ୍ୟବହାର ଅଧିକ ଲୁଣ ନୁହଁ, ଲୁଣ ବି ବହୁତ କମ ବ୍ୟବହାର କଲେ ଭଲ।
ହୁଁ।
ଡାକ୍ତର ମାନେ କୁହନ୍ତି ଅଧିକ ଲୁଣ ଖାଇବାଟା ଭୁଲ ପରିମାଣ ଦରକାର ପଡେ।
ହଁ।
ବିନା
ଉ ହୁଁ।
ହଁ। ଆମର ଗୋଟେ ବିଷୟ ଥିଲା ତୃତୀୟ କ୍ଲାସ ରେ କହିବା ଆଗରୁ କରିବା। ଆପଣ ପଢି ପଢିଛନ୍ତି କି ନାଇଁ ମୁଁ ଜାଣିନି, ତ ହୁଁ ମହାତ୍ମା ଗାନ୍ଧୀଙ୍କର ସେଇ କସ୍ତୁରବା ଙ୍କୁ କଣ ରୋଗ ହେଇଥିଲା, ଆଉ ମହାତ୍ମା କହିଥିଲେ, ଲୁଣ ଛାଡିଦଲେ ସେ ରୋଗ ତାଙ୍କର ଭଲ ହେଇଯିବ, ସିଏ କଣ କହିଲେ ହୁଁ।
ତ ସେ ତାଙ୍କୁ କହିଥିଲେ କି ଲୁଣ ହଁ, ତ ତାଙ୍କୁ ସେ କହିଥିବେ କି ତମେ ଲୁଣ ଛାଡି ଦିଅ। କସ୍ତୁରବାଘକୁଥିବେ କି କହିବା ଆଗରୁ କରିବା ହଁ।
ତାପରେ ସେ ନିଶ୍ଚିତ ଛାଡି ଦେଇେଇଥିଲେ ତାପରେ ସେଇଠୁ ସେ ଅନୁପ୍ରାଣିତ ହେଇଥିଲେ କି କସ୍ତୁରୀବା କହିଲେ କି ମତେ ତ ରୋଗ ହେଇଛି କିନ୍ତୁ ସିଏ ଛାଡିଦେଲେ ଆଉ ମୁଁ କାହିଁକି ନହେଁ ତ ସେଦିନଠୁ ସିଏ ମଧ୍ୟ ସେଇଥିରେ ଅନୁପ୍ରାଣିତ ହୋଇ ଛାଡି ଦେଇେଇଥିଲେ ଏବଂ ତାପରେ ସୁସ୍ଥ ହେଇଯାଥିଲେ।
ହଁ। ହୁଁ, ଭଲ ବିଷୟ ଟେ କିନ୍ତୁ, ହଁ। ମତେ ତ ବହୁତ ଭଲ ଲାଗେ ଏ ଇତିହାସ।
ମତେ ତ ମୁଁ ଏଇଟା ବହୁତ ଏବେ ବି ଯଦି ଏଇ ବହିଟା ମୋର ତ ମନେ ଅଛି ପୁରା ହଁ ମାନେ ବିଷୟ ଟା। ତ ମତେ ଭଲ ଲାଗେ ଏଇ ମତେ ବହି ପଢିବାକୁ ବହୁତ ଭଲ ଲାଗେ।
ହୁଁ।
ଯେକୌଣସି ବହି ହୁଁ। ଆଉ ଏଇଭଳିଆ କଥା ଆଉ ଖାଆ ଖୁଇ କେତେବେଳେ ପାରିବ ତାହେଲେ?
ଦଶଟା ବାଜିଲାଣି ଖାଇବୁ ଆଉ।
ହଁ।
ହାଇକି ଶୋଇବା କଥା ତ ଆଉ।
ହଁ ହଁ। ହଉ ତାହେଲେ ଆଁ ଖାଆଖୁଇ କରିବ ତମେ ମୁଁ ତାହେଲେ ଯାଏଁ କଣ କାମ ଅଛି।